ଭାଇ ନମସ ନାଆଁନ୍ତି। ହଁ ସବୁ ଭଲ ସବୁ କୁଶଳ ଅଛୁ ଆଉ ଆପଣ କେମିତି ଅଛନ୍ତି?
ଆଃ ବଢିଆ ବହୁତ୍ ବଢିଆ ଏଇ ଯୋଉ ମେଘ ପାଗରେ ଘରେ ବସିବାର ମଜା କିଛି
ହଁ, ତାର ତ ମଜା ଅଲଗା। ହାଲ୍ ଦି ନେବ ବର୍ଷା ଦିନରେ ହଁ କୁହନ୍ତୁ।
ତାପରେ ମେଘପାଗରେ ମୁଢି ଟିକେ ମୁଢି ଟିକେ ମିଚର ଟିକେ ତାପରେ ପିଆଜ ଟିକେ କାଟିକି ମକା ମିକ୍ସଚର ଟିକେ ପକେଇକି ତେଲ ଟିକେ ପକେଇକି ସରିଷ ତେଲ ଖାଇବାର ମଜା ଅଲଗା।
ଖାଇବା ସହିତ ଆପଣ ଏଥିରେ ଟେଲିଭିଜନ ଦେଖିବେ ଘରେ ବସିକି ଶୋଇକି।
ଆଚ୍ଛା ଯୋଉ ଆପଣ କହୁଛନ୍ତି କି ଦୂରଦର୍ଶନ ଦେଖିବା ପାଇଁ। ଆଛା ହଁ ଦୂରଦର୍ଶନ ଏବେ ତ ମୁଁ ଟିକିଏ ପୂର୍ବରୁ ସେଇଆ ହଁ କହୁଥିଲି ନା। ଯୋଡେ ଯୋଡେ ଅଳ୍ପ ଯୋଡେ ଯୋଡେ ମୁଢ଼ି ଖାଇ ଖାଇ ଦୂରଦର୍ଶନ ଦେଖୁଥିଲି ଫିଲ୍ମ ଦେଖୁଥିଲି।
ମୁଁ ଆମର ଦେଖୁଥିଲି ଯେ ଆମର ଦେଶ ପାଇଁ କଣ କରିବା କଣ ନାହିଁ ଏସବୁ ବିଷୟରେ ମୁଁ ଟିକେ ଅଧିକ ଦେଖୁଥିଲେ। ଅଧିକ ପ୍ରାୟୟରେ ମୁଁ ଭୁବନେଶ୍ୱର ରେ ନ୍ୟୁଯ ଦେଖୁଥାଏ ସମ୍ବାଦ ଦେଖୁଥାଏ ଅଧିକ।
ଆଚ୍ଛା, ଆଛା ତାହେଲେ ଆପଣ ଟିକେ ସମ୍ବାଦ ପ୍ରେମୀ ଏଇ କଥା। ଥରେ ମୋର ଭାଇ ମନେ ପଡିଲା ଆପଣ ଯୋଉ ଯୋଉ ମାନେ ଏ ଉପରେ ଦେଖୁଛନ୍ତି ତ ଆମର ଜାଣିଥିବେ ତ ଆମର ଯୋଉ ଆମର ଯବାନ ମାନେ ସହିଦ ହୋଇଥିଲେ
ଆଜ୍ଞା, ଆଜ୍ଞା ନିଶ୍ଚୟ ଭାବେ ସେଟା ତ ମୁଁ ଭୁଲି ପିବିନି ଆଜ୍ଞା ସେଇିନ କେମତି ଭୁଲିଯିବଉ।
ଆଜ୍ଞା ଯୋଉ ଆମର କେବେ ହେଇଥିଲା କହିଲେ ଏଇଟା ଯୋଉ ଫେବୃଆରୀ ଚଉଦ ଉଣେଇଶ ଶହ ପଞ୍ଚାନବେ ରେ ହେଇଥିଲା ବୋଧେ ହଁ ସେଟାକୁ ସେଇଟାକୁ ଆମେ ମାନେ କଳା ଦିନ ବି କହୁଛେ।
କଳା ଦିନ ବି କହିଥାଉୁ ସାର୍ ସେଇଦିନ ଆଉ ଭୁଲି ହବନି ଆଜ୍ଞା ବହୁତ ମାନେ ଆମ ଦେଶ ପାଇଁ ଇଏ ପାଇଁ ମାନେ ବହୁତ ଗରବ ମାନେ ଏତେ ଇଏ ଲାଗୁଚି। ଆଉ କଣ କରିନି? ନିଜକୁ ବି ସେଇ ଜାଗାରେ ମୁଁ ଭାବିଲି ମତେ ବି ବହୁତ ମାନେ ଦେଶ ପାଇଁ ପ୍ରେମ ପ୍ରେମ ଯେ ବଢୁଚି ମୋର
ହଁ ସେଇଟା ବି କାହିଁକ ନା ସେଦିନ ମାନେ ସେଦିନର କଥା ଯୋଉମାନେ ଜାଣିଛନ୍ତି ସେମାନେ ତ ମଲା ଯାଏ ବି ଭୁଲି ପାରିବେନି। କାହିଁ ନା ଆମର ସେ କେବେ କେତେ ନା ଆମର କେତେ ଆମର ଚାଳିଶ ଜଣ ବୀର ଯବାନ ମରିଥିଲେ। ସିଆରପିଏଫ ର ଚାଳିଶ ଜଣ ବୀର ଯବାନ ମରି ଯାଇଥିଲେ। ଆଉ ସେମାନେ ମାନେ ଏମିତି ଗୋଟେ ଆକ୍ରମଣ କଲେ ଆମର ଚାଳିଶ ଜଣ ବିର ଯବାନଙ୍କୁ ଆମର ମାରିଦେଲେ।
ଆଜ୍ଞା।
କେତେ ମା ର ପୁଅ କେତେ କାହାର ବାପା କେ
ଭାଇ କାହାର ସ୍ଵାମୀ ଏମିତି ମାନେ ବହୁତ ବହୁତ କିଛି କିଛି ଅଛି
ମାନେ ସମସ୍ତଙ୍କ ଆଖିରେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଗଲେ। ଆଉ ସିଏ ଗୋଟେ ଇତିହାସରେ ରହିଗଲେ ପୁରା ମାନେ
ଆଜ୍ଞା ନିଶ୍ଚିତ ଭାବେ ନିଶ୍ଚିତ ଭାବେ ଆମ ଭାରତ ବର୍ଷରେ ଗୋଟେ ଇତିହାସ ହେଇଗଲା।
ତାପରେ ଆପଣ ତ ତାହେଲେ ଇଏ କରୁଥିବେ କଣ ଟା ଟି ଫେବୃୟାରୀ ଚଉଦ ତାରିଖ ଦିନ ତ ଆପଣ ଶ୍ରଦ୍ଧାଞ୍ଜଳି ଅର୍ପ ଅର୍ପଣ କରୁଥିବେ ଆପଣ।
ଆଜ୍ଞା ନିହାତି ଭାବେ ନିହାତି ଭାବେ।
ହଁ ଠିକ ଠିକ କାହିଁକି ନା ଆମର ଏଠି ସବୁ ବର୍ଷ ଫେବୃଆାରୀ ଚଉଦରେ ଆମର ସବୁ ବର୍ଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ ଆମର ଏଠି। ସମସ୍ତେ ଆମେ ମିଶି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁ।
ନିହାତି କରିବା ଦରକାର ମୁଁ ଭାବୁଛି ସମସ୍ତେ ସେମିତି ଭାବିକି କରନ୍ତେ ଶ୍ରଦ୍ଧାଞ୍ଜଳି ତ ଆହୁରି ତାଙ୍କ ଆତ୍ମା ର ଶାନ୍ତି ପାଇଁ ବହୁତ କିଛି କରିବା ଦରକାର ଆମକୁ। କାହିଁକି ନା ଯେହେତୁ ଆମ ପାଖରେ ସେମାନେ ନାହାନ୍ତି ତ ତାଙ୍କେ ତ ଉପରେ ଥାଇ ଦେଖି ପାରୁଥିବେ ନା ଆମକୁ
ଆଜ୍ଞା ଆଜ୍ଞା ସେଇଟା ବି ସତ କଥା ହୁଁ।
ଆଉ କହିଆକୁ ଗଲେ ଏଇଟା ଯୋଉ ଆମର ହେଇଥିଲା ଉଁ କୋଉଠି ହେଇଥିଲା କହିଲେ
ଏଇଟା ଆମର ହେଇଥିଲେ କୋଉଠି କହିଲେ
ଆମର ହେଇଥିଲା ଯୋଉ ଜମ୍ମୁ କାଶ୍ମୀରର କଣ କହିଲେ ପୁଲୱାମା ଠାରେ ବୋଧେ ହଁ ହଁ ସେଇଠି ଆମର ଯବାନ ମାନେ ସହିଦ ହେଇଥିଲେ। ଆତଙ୍କବାଦି ଯୋଉ ଆକ୍ରମଣ କରିଥିଲେ ତ ସେଇଠି ଆମର ସହିଦ ହେଇଥିଲେ।
ଆଛା ଆଛା ତା ପରେ ଆମର ଯୋଉ ସେଟା କଣ କଇଲେ
ହୁଁ। ଆମର ଯୋଉମାନେ କଣ କହିଲେ ଯୋଉମାନେ ଆତଙ୍କବାଦ ଯୋଉମାନେ ଅଛନ୍ତି ବୁଝିଲେ। ସେମାନଙ୍କୁ ଆମର ଭାରତ ଭିତରକୁ ପ ଏମ୍ ମାନେ ପୁରେଇବା ହିଁ ମାନେ ଖ ମାନେ ଭଲ ନୁହଁ।
ପୁରେଇ ପୁରେଇଲେ ଭାରତ ବର୍ଷରେ ଆମର ସେମାନେ ସମସ୍ତଙ୍କୁ ପୁରା ଭାରତକୁ ହିଁ ସେ ଫମ୍ପା କରିଦେବେ ଆତଙ୍କବାଦ ଗୋଟେ
ନିହାତି ଭାବରେ, ନିହାତି ଭାବରେ। କାହିଁକି ନା ଭାରତ ବର୍ଷକୁ ଖଣ୍ଡ ବିଖଣ୍ଡିତ କରିଦେବେ ସେଇ ଆତଙ୍କବାଦୀ ମାନେ।
ତାପରେ ଆମର ଭାରତୀୟ ମାନେ କାହିଁକି ଦେଖନ୍ତୁ ଆପଣ ଦେଖ ପାକିସ୍ତାନ ଯାଆନ୍ତୁ। କି ଆଉ ଯୋଉ ବି ଦେଶକୁ ଯାଆନ୍ତୁ ସେମାନଙ୍କର କଣ ଲୋକ ବଳ ଏକ ମାନେ ଏକତ୍ରିତ ସେମାନେ ସମସ୍ତେ ଏକତ୍ରିତ ହୋଇ ଅଛନ୍ତି। କିନ୍ତୁ ଆମର ଭାରତରେ କେହି ଗୋଟେ ଏକତ୍ରିତ ନାହାନ୍ତି। ତ ସେଥିପାଇଁ ଆମର ଏତେ ସବୁ ଅସୁବିଧାର
କାହିଁକିନା ଆମ ଯେହେତୁ ଦୁର୍ବଳ ହେଇଯାଉଛି ଦେଶ ମାନେ ଏକୃତ ନଥିବାରୁ କାହିଁକିନା ଆମର ଦେଶ ଦୁର୍ବଳ ହେଇଯାଉଛି। ସମସ୍ତେ ଆମେ ଏକାଠି ରୁହନ୍ତୁ ମିଳିମିଶି ରୁହନ୍ତୁ ହିଂସା ମନଭାବ ନରହୁ। ତା ମନରେ ହେଲା, ତ ସେ ଆମେ ବହୁତ ଆଗକୁ ଯାଇପାରନ୍ତେ।
ଆଜ୍ଞା ଆଜ୍ଞା ଆପଣ ତ ପିଲା ବେଳେ ଶୁଣିଥିବେ ଏକତା ହିଁ ବଳ। କାହିଁକି ନା ଛୋଟ ପିମ୍ପୁଡ଼ିଟେ ହେଲେ ବି ସିଏ ଜାଣିଚି। ନିଜ ଦଳ ଭିତରେ ରହିଲେ କାମଟା ସହଜରେ ଏବଂ ଶୀଘ୍ର ହୋଇଯିବ।
ଏବଂ ମୁଁ ସୁରକ୍ଷିତ ବି ରହିପାରିବି ଜାଣିଥାନ୍ତୁ।
ସୁରକ୍ଷିତ ରହିପାରିବେ ହଁ। ତ ଆମ ଭାରତ ଆମ ଭାରତୀୟ ଲୋକମାନେ ଯଦି ସେମିତି ହୁଅନ୍ତେ ତ କେତେ ଭଲ ହୁଅନ୍ତା କହିଲେ? କାହାକୁ ବି ସିଏ ଆଉ ଡରନ୍ତେ ନି। ବୁଝିଲେ। ଟୁଟୁ ସେମ ସେମତି ଭାରତୀୟ ଲୋକମାନୋନ କିନ୍ତୁ ସେ ସେମତି କିଛି ମାନେ ନିଷ୍ପତି ନେଉନାହାଁନ୍ତି। ଯାହା ଫଳରେ କି ଆତଙ୍କବାଦ ଆମ ଆତଙ୍କବାଦୀ ମାନେ ହଁ ଆତଙ୍କବାଦୀ ମାନେ ଆମ ଦେହ ଆମ ଦେଶରେ ପଶି ଏମିତି କିଛି ମାନେ କାମ କରୁଛନ୍ତି।
ତାଙ୍କର ସଂଖ୍ୟା ବଢି ଯାଉଛି। ଆଉ ଆତଙ୍କ ବି ବହୁତ ବଢି ଯାଉଛି। ଯାହା ଦ୍ୱାରା ଆମେ ସୁରକ୍ଷିତ ରହିପାରୁନେଁ। ସବୁବେଳେ ଭୟଲି ଭୟରେ ରହୁଚେ। ସେଇଭଳିଆ ଯଦି ଆମେ ଏକଥା ହୁହନ୍ତେ, ସବୁ କିଛି ତ ତାଙ୍କେ ତାଙ୍କୁକୁ ଆମେ ଡରେଇ ପାରନ୍ତେ। ତ ସେମାନେ ଭୟରେ ପଳାନ୍ତେ କିନ୍ତୁ କଣ କରିବା ଯେହେତୁ ଆମ ପାଖରେ ସେମତି କିଛି ନାହିଁ। ତ ଆମେ ଭୟ କରି ରହିବା ହିଁ ପଡୁଚି ଆଉ କଣ କରିବା ଆଉ।
ଆଜ୍ଞା ସେଇଟା ବି ସତ କଥା।
ଆଉ ଭାଇ ଆଉ ଆଉ କିଛି କୁହନ୍ତୁ ଯୋଉମାନେ ସେଇ ବୀର ଯବାନଙ୍କ ଉପରେ ଆଉ କିଛି କୁହନ୍ତୁ?
କହିବାକୁ ଗଲେ ଯଦି ସେମିତି କିଛି ସରକାର ଯଦି କିଛି ପଦକ୍ଷେପ ନିଅନ୍ତେ ଯେ ଆଉ ଆତଙ୍କବାଦୀ ହଉ କି ବା ବାହାର ଦେଶର କିଛି ଆକ୍ରମଣ ପାଇଁ ଯଦି କିଛି ଆସନ୍ତି ତ ତାଙ୍କୁ ଆମେ ଯଦି ବନ୍ଦୀ ନ କରନ୍ତି ଯଦି ବନ୍ଦୀ ନକରି ଆମେ ତାଙ୍କୁ ଡାଇରକ୍ଟ ଯଦି ମାନେ
ତାପରେ ବି ଆଉ ଗୋଟେ କଥା ଭାଇ ଜାଣିଛନ୍ତି ନା ନାଇଁ?
କଣ କହିଲେ।
ଆମର ଯେବେ ଆମର ଯୋଉ ପୁଲୱାମା ଆଟାକଟା ହେଲା ମାନେ ଆକ୍ରମଣଟା ହେଲା
ଆଜ୍ଞା।
ତାର ଠିକ ବାର ଦିନ ପରେ ଆମ ଭାରତୀୟ ସେ ସେନା ଏବଂ ବାୟୁସେନା ମିଶି ସେ ଆତଙ୍କ ମାନେ ସେ ଯୋଉ ମାନେ ଅ ଆତଙ୍କୀ ମାନଙ୍କୁ
ଆଜ୍ଞା।
ଆକ୍ରମଣ କରିଥିଲେ। ଏବଂ ତାଙ୍କ ଘରେ ପସି ତାଙ୍କୁ ମାରିଥିଲେ।
ହଁ ପଟା।
ବୁଝିଲେ।
ଆଜ୍ଞା।
ଏଇଟା ଆପଣ ଜାଣିଛନ୍ତି ନା ନାଇଁ ମୁଁ କହିଲି ଏଇଟା ଆପଣ ଜାଣିଥିଲେ ନା ଜାଣିନାହାନ୍ତି?
ନା ନା ଏଇଟା ମୁଁ ମତେ ଜାଣିିନଥିଲି ଏତେ ଗଭୀର ମୁଁ ଦେଖିକି ଜାଣିନଥିଲି।
ହେଲା କି ତାପରେ ମାନେ କଣ ଆମର ଆମ ଦେଶର ଅ ମାନେ ବୀର ଯବାନ ମାନେ ବୁ ବହୁତ ଭଲ ଭାବରେ ଯୋଜନା କରି ଆତଙ୍କୀଙ୍କ ତାଙ୍କ ଆ ତଳକୁ ପଶେଇ ସେଇ ଆକାଶ ସ୍ଥଳ ତାଙ୍କର ଧ୍ଵଂସ କରିଦେଇଥିଲେ। ସେଇଟା ସେଇଟା ହଉଥିଲା ଆମର ଫେବୃଆରୀ ଛବିଶ ତାରିଖ ଦୁଇ ହଜାର ଉଣେଇଶ ମସିହାରେ ସେମାନେ କରିଥିଲେ।
ଆଚ୍ଛା ଆଚ୍ଛା।
ତାପରେ ବି ବାୟୁସେନା ବି ସେଥିରେ ସାମିଲ ଥିଲା।
ଆଜ୍ଞା।
ମୁଁ କହିଲି ବାୟୁ ବାୟୁସେନା ବି ସେଥିରେ ସାମିଲ ଥିଲା। ବାୟୁସେନା ସାମିଲ ଥିଲା କାହିଁକିନା ବାୟୁସେନା ଉପରୁ ଆକ୍ରମଣ କରୁଥିଲେ ଏମାନେ ତଳୁ ଆକ୍ରମଣ କରୁଥିଲେ।
ଆଉ କଣ ଜାଣିଛନ୍ତି ଆପଣ? ଆପଣ ତ ବହୁତ କିଛି ଜାଣିଛନ୍ତି ମୁଁ ଦେଖିଲି ଯେହେତୁ ଆପଣ ହଁ ଆଉ କିଛି କଣ ଜାଣିଛନ୍ତି?
ଆମର ଯୋଉ ପାକିସ୍ତାନରେ ଯୋଉ ଆମର ଉଁ ମାନେ ପାକିସ୍ତାନ କାଶ୍ମୀର ତ ଏକରେ ପାକିସ୍ତାନର ନୁହଁ। ଯେହେତୁ ସିଏ କହୁଛି ପାକିସ୍ତା ମାନେ କାଶ୍ମୀରକୁ ନେବିନି ବୋଲି ସେ ଯୋଉ ଟିକେ ଅଧିକୃତ କରିକି ରଖିଛନ୍ତି ହେଲେ କି।
ନା ମୁଁ ଶୁଣିଥିଲି ଏବେ ଏବେ ଏବେ କଣ ଜାମ୍ମୁ କାଶ୍ମୀର କଣ? ଭାରତରେଇଗଲେଣି ନା ପାକିସ୍ତାନ ସେମିତି ଅଛି?
ନାଇଁ ନାଇଁ ନାଇଁ ନାଇଁ ଜାମ୍ମୁ କାଶ୍ମୀର ଭାରତର କିନ୍ତୁ ପାକିସ୍ତାନ କହୁଛି ମୁଁ ତାକୁ ଜବରଦସ୍ତି କରିକି ନେବି ବୋଲି।
ହଁ ତବେ ହଁ ହଁ ଠିକ କଥା ହଁ।
ହଁ ତ କିନ୍ତୁ ଜାମ୍ମୁ କାଶ୍ମୀର ଭାରତର। ତ ସେଇଟା ତାର ଯୋଉ ପାକିସ୍ତାନ ଯୋଉ ଗୋଟେ ବାଲାକୋଟ ଠାରେ ଗୋଟେ ଜୟସୀ ଇ ମହମ୍ମଦ ତାଲିମ ଶିବିରରେ ଏକ ଶକ୍ତ ଧକା ଦେଇଥିଲା। ବୁଝିଲେ ତାଙ୍କୁ ପାକିସ୍ତାନୀ ମାନଙ୍କୁ? ଜାଣିଲେ କି ପୁଲୱାମରେ ସିଆର ପି ଏଫ ଯବାନଙ୍କ ଗାଡି ଉପରେ ଆଉ ଗୋଟେ କଣ ଥିଲା ନା ବୋମା ମାଡ ବି ହେଇଥିଲା। ମାନେ ପୁ ମାନେ ସି ଆର ପି ଏଫ ଯବାନମାନେ ଯେତୋଳେ ଯାଉଥୁଲେ ତାଙ୍କ ଗାଡି ଓପରେ ବୋମା ମାଡ କରିଥିଲେ। ବୋମ ମାଡ଼ କରିବା ଫଳରେ ଆମର ଯବାନ ମାନେ ସହିଦ ହେଇଥିଲେ। ମାନେ ବହୁତ ବଡ ବୋମା ମାଡ଼ କରିଥିଲେ।
ଉଚ୍ଛା ସେଟା କଭ ପୁଲବାମ ଜିଲ୍ଲାରେ ହେଇଥିଲା ନା?
ଆଜ୍ଞା ଆଜ୍ଞା ପୁଲୁବାମା ଠାରେ ହେଇଥିଲା ଜାମ୍ମୁ କାଶ୍ମୀରିର ପୁଲୁବାମା ଠାରେ। ତ ସେଇ ଦିନକୁ ସେଥିପାଇଁ ଆମେ କଳା ଦିନ ବୋଲି ମାନେ ଏ ମାନି ଆସୁଅଛେ।
ଆଛା ସେଟା ମୁଁ ଶୁଣିଥିଲି। ଥିଲି ଜଣେ ଆ ପାକିସ୍ତାନ ର ଆତଙ୍କବାଦୀ ଏ ଯୋଉ ଜଇ ମହମ୍ମଦ ଆତ୍ମଘାତୀ ଆଉ ସେ ଯୋଉ ଆ ଆଦିଲ ଅହମ୍ମଦଦାର। ବିସ୍ଫୋରକ ଭର୍ତ୍ତି ଏକ କାର ନେଇ ଯବାନ ସହ ବସ୍ ଜୋରଦାର ଧକ୍କା କରିଥିଲା।
ହଁ ସେଇଟା ବି ସତ କଥା।
ଯାହାଦ୍ଵାରା ବିସ୍ଫୋଟରେ ଆମର ଚାରି ଜଣ ଯବାନ ଫେରେ ଚାଳିଶ ଜଣ ସହିଦ୍ ହେଇଥିଲେ।
ହୁଁ।
ସେ ଯୋଉ ବସ୍ ଟା ଯଦି ଯୋଦାର୍ ଧକ୍କା ହେଇଥିଲା। ତ ସେଇଠି ବିସ୍ଫୋରଣ ହେଇଥିଲା।
ହଁ ସେ ବହୁତ ଜୋରେ ବିସ୍ଫୋରଣ ହେଇଥିଲା। କାହିଁକି ନା ସେଇ ମାନେ ଜାଗା ପୁରା ସେଇ ସ୍ଥାନ ପୁରା ଧୂଆଁ ରେ ଧୂଆଁ ରେ ପରିପୂର୍ଣ୍ଣ ହୋଇଯାଇଥିଲା କିଛି ବି ଦେଖା ଯାଉନଥିଲା। ମିନିମି ମାନେ କେତେ ଦିନି କେତେ କେତେ ସମୟ ପରେ କହିଲେ ଆମର ପା ପାଞ୍ଚ ଛଅ ଘଣ୍ଟା ପରେ ମା ମାନେ ଆମର କିଏ କହିଲେ? ଅ ନିଆଁ ବାହିନୀ ମାନେ ଯୋଉ ଅଛନ୍ତି ଆମର।
ଆଜ୍ଞା।
ସେମାନଙ୍କ ଦ୍ଵାରା ସେମାନେ ଲିଭେଇକି ତାକୁ ସବୁ ଠିକକୁ ନିଜ ଆଇତକୁ ଆଣିଥିଲେ। ଚାରି ପାଞ୍ଚ ଘଣ୍ଟା ତାଙ୍କୁ ଲାଗିଥିଲା ସେଇଟା ଇଏ କରିବାକୁ।
ଠିକ ଅଛି ଆଜ୍ଞା ଆପଣ ବହୁତ କିଛି କହିଲେ ତ ଆଉ ଭୁଲି ହେବନି। ସେଇ ଆମର କଳା ଦିନ ଭଳି ଗୋଟେ ଦିନକୁ ଆଉ ସମସ୍ତେ ମନେ ରଖିବା ଦରକାରେ ସମସ୍ତେକୁ ଶ୍ରାଦ୍ଧାଞ୍ଜଳି ଦେବା ଦରକାରେ।
ଆଜ୍ଞା ଭାଇ।
ଆପଣ ବି ଆପଣ ପାଖପାଖିଙ୍କ ଲୋକଙ୍କୁ ଜଣାନ୍ତୁ ଏ ବିଷୟରେ କିଛି। ସେମାନେ କିଛି ଜାଣିପାରିବେ ହଉ ଧନ୍ୟବାଦ, ଆଜ୍ଞା।
ଆଜ୍ଞା ଭାଇ ଧନ୍ୟବାଦ।